ହାଲୋ।
ହୁଁ କୁହନ୍ତୁ?
ଜୟ ଜଗନ୍ନାଥ ଆ ହ୍ୟାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କୁହନ୍ତୁ।
ହୁଁ ସ୍ନାନ ପୂର୍ଣ୍ଣିମା ର ହାର୍ଦ୍ଦିକ ଶୁଭେଚ୍ଛା।
ସେମ ଟୁ ୟୁ। କଣ କରୁଛନ୍ତି?
ଆଉ କଣ କରୁଚି।
ମୁଁ ଏଇଠି ଜଷ୍ଟ ଶୋଇଥିଲି ଉଠିଲି।
ଆଚ୍ଛା।
ଆଉ ଆପଣ କୋଉଠେ?
ବାଲେଶ୍ୱର।
କଣ କହିଲେ?
ବାଲେଶ୍ଵର ବାଲେଶ୍ଵର ହଁ ମୋ କଥା ଶୁଭା ଆଉଚି ନା
ବାଲେଶ୍ଵର।
ହଁ ହଁ।
ଶୁବୁଚି ଶୁବୁଚି।
ଆଁ ଆପଣଙ୍କର କୋଉଠି କି?
ଆମ ଘର ନୟାଗଡ଼।
ଆଚ୍ଛା ସେପଟେ ସାଇଟ୍ରେ ବର୍ଷା ହଉଚି?
ବର୍ଷା ହେଇଥିଲା ଦିପରେ ହେଇଥିଲା ସନ୍ଧ୍ୟାସି ଟିକେ ହେଇଥିଲା ଆଉ ଏବେ ହେଇନି।
ଆଚ୍ଛା ଆରେ ତିନି ଚାରି ଦିନ ପ୍ରବଳ ଗରମ ପରେ ଟିକେ ଥଣ୍ଡା ପକେଇଚି ନାଇଁ।
ଆପଣଙ୍କ ପଟେ ହଉଚି ବର୍ଷା ଏବେ?
ହଁ ଆମର ଏଠି ବି ହଉ ହଉଚି ଏଇ ଝିପି ଝିପି ହଉଚି। ଦିନେ ସାରା ପ୍ରବଳ ଖରା ଗରମ ଥିଲା ଏବେ ଏଇ ପାଞ୍ଚଟା ସାଢେ ପାଞ୍ଚଟା ପ ପାଖରୁ ଆରମ୍ଭ ହେଇଚି ମାନେ ଝିପି ଝିପି ସେମିତି ବହୁତ ଜୋରେ ବର୍ଷା ହଉନି ଝିପି ଝିପି ବର୍ଷା ହଉଚି ବାସ୍ ଟିକେ ଆଗ ଅପେକ୍ଷା ଟିକେ ଏ ଏ ଏ ଅ ମୌସମ ଟା ଟିକେ ଥଣ୍ଡା ଲାଗୁଚି ଆଉ ନହେଲେ ତିନି ଦିନି ହେଲା ଏ ପ୍ରବଳ ଗରମ ଆଉ ବହୁତୁ ଗରମ ହଉଥିଲା। ଆଉ ଆଜି ସ୍ନାନ ପୂର୍ଣ୍ଣିମାରେ କୁଆଡେ ଯାଇଥିଲେ ବୁଲିବା ପାଇଁକା?
ହଁ।
କଣଟେ ଯାଇଥିଲେ।
ଆଉ କଣ ଖାଇଥିଲେ?
ଆ ମୁଁ ତ ଦିପରେ ଖାଇଥିଲି ଭାତ ଏବେ ଜଷ୍ଟ ଚା ପିଇଲି ଆଉ ଆପଣ?
ଖାଇଥିଲି ଭାତ ଖାଇଥିଲି ଭାତ ଖାଇ ଆମର କଦଳୀ ଏବଂ ଯୋଉ ସାରୁ ସାରୁ ସେଟା ପିଠଉ ଭଳିଆ କରିଥିଲେ ଗୋଟେ।
ଆଚ୍ଛା।
ମାମା କରିଥିଲେ ସେଟା ଖାଇଥିଲି।
ଆଛା ଆଉ ସ୍ନାନ ପୂର୍ଣ୍ଣିମାରେ କୁଆଡେ ଯାଇଥିଲୁ ବୁଲିବା ପାଇଁକା।
କୁଆଡେ ଯାଇନି କାମ ଟିକେ ଥିଲା ଆଜି ତ ସାରିକି ଆସିକି ଘରେ ଟିକେ ଶୋଇ ଥିଲି ଭଲ ଲାଗିଲାନି ଟିକେ ଥଣ୍ଡା ଧରି
ଆପଣଙ୍କର ପାଖାପାଖି ଜଗନ୍ନାଥ ମନ୍ଦିର ଅଛି ନା?
ହଁ ଅଛି ଏଇଠୁ ତିନି କିଲୋମିଟର ଭିତରେ ଅଛି।
ଯାଆନ୍ତି ମନ୍ଦିର ଯାଆନ୍ତି।
ହଁ ଯାଉଚୁ।
ଆଚ୍ଛା।
ଆଜି କିନ୍ତୁ ଯାଇନି
ଉଁ ଉଁ ହୁଁ। ଆଉ ଦେହ ଭଲ ଅଛି। ଆଜି ତ ସୋମବାର ସ୍ନାନ ପୂର୍ଣ୍ଣମୀ ତେଣୁ ଆଜି ନିହା ତି ମାନେ ନିରାମିଷ ଉପରେ ଆଉ ଏବେ ଟିକେ ପିଠା ବନେଇଥିଲି ଆ ଚୂଡ଼ା ଆଉ ମଇଦା ଚିନି ନଡ଼ିଆ ଏମିତି ପକେଇକି ଗୋଟେ ପିଠା ଛଣା ପିଠା କରିଥିଲି। ସନ୍ଧ୍ୟାବେଳେ ଯୋଉ ଛୋଟ ମାନେ ଝିପିଝିପି ବର୍ଷା ହୋଉଥୁଲା ଆଉ ସେଇଥିପାଇଁ ଟିକେ ବନେଇଲି। ଖାଇବା ପାଇଁ ମାନେ ଟିକେ ପାଗଟା ଟିକେ ଥଣ୍ଡା ଥିଲା ତ। ତ ଖାଇବା ପାଇଁ ମନ ହେଲା ଆଉ ତେଣୁ ମୁଁ ତ ଛଣା ପିଠା ବନେଇଥିଲି।
ତ ଆପଣଙ୍କ ଘରେ କିଏ କିଏ ଅଛନ୍ତି ହୁଁ ତ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ସମସ୍ତେ ଅଛନ୍ତି ଆଉ ଆପଣଙ୍କର।
ହଁ ଆମର ବି ଅଛନ୍ତି ସେ ମାମା ଅଛନ୍ତି ମୁଁ ଅଛି। ଆଉ ସାନ ଭୋଉଣୀଟେ ଅଛି ବଡ ଭୋଉଣୀ ଥିଲେ ମ୍ୟାରେଜ ସରିଲାଣି ତାର।
ଆଛା ଆପଣ କଣ ପଢାପଢି କରୁଚନ୍ତି ନା ଜବ୍ କରୁଚନ୍ତି।
ହଁ ପଢାପଢି ସରିଲାଣି ଗୋଟେ ଛୋଟ ବିଜନେସ୍ କରୁଚି ମୋମୋସର।
ଆଚ୍ଛା ଆଚ୍ଛା କୋଉ ବିଜନେସ କରୁଚନ୍ତି।
ମୋମୋ ଜାଣିଛନ୍ତି?
ହଁ।
ହୁଁ ସେଇ ମୋମୋ ମୁଁ କରୁଚି।
ଆଚ୍ଛା। ନିହାତି ନିଜ ଡି ମାନେ ସେଲଫ୍ ଡିପେଣ୍ଡେଣ୍ଟ ହବାଟା ବୋହୁତ ଭଲ। ଆଉ ହୁଁ। ଭଲ ମତେ ଯାହୋଉ ଘର କୋଳି ଟିକେ ସହଯୋଗ ବି ହେଇପାରୁଥୁବ। ଉଁ। ଆଉ ପଢେଇଲେ ନି କଣ ପାଇଁ ବେଶୀ?
କଣ କହିଲେ?
ମାନେ ବେଶୀ ପଢା ପଢି କଲେଣିି କଣ ପାଇଁ ଘରେ ଆର୍ଥିକ ପରିସ୍ଥିତି ପାଇଁ।
ନାଇଁ ଗ୍ରାଜୁଏସନ କହିବାକୁ ଗଲେ ସରିଚି ମୋର।
ଆଚ୍ଛା।
ହଁ ସାରିକି ସେଇଟା ଆଉ ପଢିଆକୁ ଇଚ୍ଛା ହେଲାନି ଆଡେ ଦୋକାନ ଚାଲିଚି ଆଉ ଆଡେ ଜବ୍ ପକେଇଥିଲେ ହେଇଥାନ୍ତା। ମୁଁ ପଢ଼ଲିନି ଏପଟେ ଦୋ ସାନ ଘରେ ପରିସ୍ଥିତି ଟିକେ ଖରାପ ଅଛି ବାବା ନାହାନ୍ତି ମୋର ଛୋଟବେଳୁ।
ଉଁହୁଁ।
ମାମା ଏକୁଡଟିଆ କେତେ କାମ କରିବ ସେଥିପାଇଁ ଟିକେ ଇଆଡେ କାମ କରିବାକୁ ନିଜେ ଆଇଡିଆ ଖର୍ଚ୍ଚ କରିକି କରିବାକୁ ପଡିଲା।
ଉଁ ହୁଁ। ନିହାତି ନିଜେ ବି ଗୋଟେ କିଛି ନିଜେ କଲୁ ଭଲ କଥା।
ହଁ। ପ୍ଲସ ଟୁ କମର୍ସ ଥିଲା। ପ୍ଲସ ଥ୍ରୀ ବି କମର୍ସ ନେଇଥିଲି। ବ ବାକିଙ୍ଗ ଫାକିଙ୍ଗ ପକେଇଥିଲି ହୋଇଥାନ୍ତା କିନ୍ତୁ କଲିନି ଆଉ।
ମୋର ବି ଗୋଟେ ଝିଅ ସେଇ ସେଭେନ କ୍ଲାସ ରେ ହଉଚି ପଢୁଚି ଶିଶୁ ମନ୍ଦିରରେ। ଆଉ ହୁଁ ତାକୁ ମୁଁ ନିଜେ ହିଁ ପାଠ ପଢାଏ। ଟିଉସନ ତ ଦିଏନି ମୁଁ ନିଜେ ହିଁ ତାକୁ ପଢାଏ। ହୁଁ।
କହ।
ହୁଁ।
ଆଉ ଆପଣଙ୍କ ଆଗରେ
ଆଜ୍ଞା?
ମାନେ ଆପଣଙ୍କ ହଜବାଣ୍ଡ କଣ କରନ୍ତି?
ସେ ମ୍ୟୁଜିକ ଟିଚର। ତାବଲାରେ ହେଉଚି ବିସାର କରଚନ୍ତି ହୁଁ। ପ୍ରୋଗ୍ରାମ କରନ୍ତି ପିଲାମାନଙ୍କୁ ଏ ଶିଖାନ୍ତି। ହୁଁ ହୁଁ। ଆଉ ଆପଣଙ୍କର ପ୍ରିୟ ଖାଇବା କଣ? ମାନେ ଆପଣଙ୍କ ପ୍ରି ଆପଣ ନିରାମିଷ ଖାଇବା ପାଇଁ ଭଲ ଲ ପାଆନ୍ତି ନା ଆମିଷ ଖାଇବା ପାଇଁ ଭଲ ପାଆନ୍ତି?
ହୁଁ ମତେ ଦିଟାଯାକ ପସନ୍ଦ ଲାଗେ।
ଆଚ୍ଛା।
ଯୋଉଟା ଯେତେବେଳେ ହେଲେ ବି ନିରାମିଷ ହେଲେ ଚିକେନ ହବ। କି ମଟନ ହେଲା କିମ୍ବା ସେଟା ନିରାମିଷରେ ସୋରି ଆମିଷ ରେ ଚିକେନ। ନିରାମିଷ ହେଲେ ଆମ ପନିର କି ପୋଟଲ ର ଯୋଉ ଆସୁଚି ସେଇଟା। କି ଛତୁର ଟିକେ ଆଇଟମ ଅଲଗା ଟିକେ ଅ
ହୁଁ ଆପଣଙ୍କ ମାମା କୋଉ ତରକାରୀ ଭଲ ବନାନ୍ତି? ମାନେ ଆପଣଙ୍କର ମାନେ ମାନେ ପ୍ରିୟ କଣ ଖାଇବା ମାନେ ମାମାଙ୍କ ହାତରୁ?
ମାମା ସିଏ ରୋଷେଇ ଭଲ କରେ। ସବୁଠୁ ବେଶ ରୋଷେଇ। ସେ ଆଗରୁ ରୋଷେଇ କ ଇକୁ ମାନେ ଅନ୍ୟ ମାନେ ଯାଉଥିଲା ରୋଷେଇ କରିବା ପାଇଁ।
ଆଚ୍ଛା ଆଚ୍ଛା ହଁ।
ସବୁ ହିଁ ଭଲ ବନାଏ। ସବୁ ଅଲଗା ଆଇଟମ୍ ଭେଜ୍ ହଉ କିମ୍ବା ନନ ଭେଜ୍ ହଉ।
ହଁ ହଁ।
ତାକୁ ଭଲ ରୋଷେଇ ଆସେ ତାକୁ।
ତାହେଲେ ଭଲ ଭଲ ମାମା ବନେଇକି ଦଉଥିବେ ଆଉ।
ଦଉଚି କଣ ଗରିବ ଲୋକ ଯାହା ଯେମିତି ଖାଇଦବା କଥା। ମୁଁ ସେମିତି କେତେବେଳେ ଖୋଜେନି।
ନା ନା ମୁଁ ସେଟା କଥା ନା ଉଁ ମାନେ ମୁଁ ସେଇଟା ପଚାରୁନି ମାମା ଘରର ଖାଇବା କୋଉ ଜିନିଷ ର ଆମର ସମସ୍ତ ଙ୍କର ଘର ଖାଇବାରେ କିଛି ନା କିଛି ଜିନିଷ ପ୍ରିୟ ଆମର ଥାଏ ନା। ହୁଁ। ହୁଁ ଘର ଖାଇବା ସମସ୍ତଙ୍କର ପ୍ରିୟ ନୁହଁ କି? କି ବାହାର ଖାଇବା ଟା ସବୁବେଳେ ଆମ ପାଇଁ ସେଟା କିଛି ଟାଇମ ପାଇଁ ଭଲ ମାନେ ବେଳେ ବେଳେ ମନ କରେ କି ହଁ ବାହାର ଖାଇବା ଚାଲ ଟିକେ ଖାଇଦବା। କିନ୍ତୁ ଘର ଖାଇବା ଟା ହେଲ୍ଦି ଆଉ ସବୁବେଳେ ଖାଇବା ବି ଦରକାର। ବାହାର ଖାଇବାଟାକୁ କେବଳ ଏନ ମାନେ କଣ ଉପଭୋଗ ପାଇଁ ଖାଇବାଟା ଠିକ ଅଛି। ନାଇଁକିି ସବୁଦିନେ ବାହାର ଖାଇବା ଖୋଜିବାଟା ଭଲ ନୁହଁ ହୁଁ।
ଯେତେବେଳେ ଯାହା ବନେଇଲେ ସେତେଲେ ସେଇଆ ଖାଇଦବା କଥା ଆଉ।
ଉୁଁ ହୁଁ ହୁଁ।
କଣ ଭଲ ମନ୍ଦ ହୁଏନି କି ହୁଏ ସଦା।
ପାଇଁ ଯାଇଛନ୍ତି ଏବେ ମାନେ ଏ ମାସରେ କୁଆଡେ ବୁଲାବୁଲି ପାଇଁ ଯାଇଥିଲେ।
ଏ ମାସରେ କୁଆଡେ ଯାଇନି ପୁରା ରଜଠୁ ପୁରା ବିଜି ହେଇକି ଅଛି। ୋକଣ ଗାଉ ଏଡେ ବଡ ଲାଗିଚି ଲାଗଛି ଲାଗିଛି।
ଆଉ କୋଉଠି ଯିବା ପାଇଁ କୋଉଠି ବୁଲିବା ପାଇଁ ଯିବା ପାଇଁ ଭଲ ପାଆନ୍ତି ବେଶୀ?
ଅଧିକ ସେ ମନ୍ଦିର ଫନ୍ଦିର କିମ୍ବା ଅଲଗା ପାର୍କ ଫାର୍କ କି ଅଲଗା କଉ ଭଲ ଜାଗାଟିକେ ପ୍ଲେସ।
ହଁ ଭଲ ଜାଗା ମାନେ ଯେମ ଟିକେ ଉଁ ମାନେ ପୁରୀ କି ମାନେ ଅନ୍ୟ କୌଣସି ଦର୍ଶନୀୟ ସ୍ଥାନ କୋଉଠି ବେଶୀ ମାନେ ପସନ୍ଦ କରନ୍ତି ଯୋଉ
ପୁରୀ ଟିକେ ଭଲ ଲାଗେ ଯେହେତୁ
ଆ ସେଇଟା ଆମ ଓଡିଆଙ୍କ ପ୍ରାଣ ନୁହଁ? ହୁଁ ନିହାତି।
ଏଠୁ ଯୋଉ ପାଖ ହଉଛି ନା ଟ୍ରେନ
ହଁ ଆମର ତ ବହୁତ ଦୂର ହୁଏ ତଥାପି ମୁଁ ଯାଇଥିଲି ମାର୍ଚ୍ଚ ରେ ଯାଇଥିଲି ବୁଲିବା ପାଇଁକା ସେଠୁ ଆଲାରନାଥ ଯାଇଥିଲେ ଦର୍ଶନ ପାଇଁକା। ହଁ ମଁ ଫାଷ୍ଟ ଟାଇମ ଅଲାରନାଥ ଯାଇଥିନି ହଁ କାଲିଠୁ ତ ଆଲାରନାଥ ଦର୍ଶ ଦର୍ଶନ ଆରମ୍ଭ ହେଇଯିବ ଆଉ।
ହଁ ଆଲାରନାଥ ମୁଁ ଯାଇଥିଲି ଆର ବର୍ଷ।
ଆଁ ମୁଁ ଏଇ ବର୍ଷ ଯାଇଥିଲି ମୁଁ ଜାଣିନଥି ଥିଲି ସେଠି ମାନେ ଶୁଣିଛି କେବଳ ଜାଗା ଉପରେ ଜାଣିିନଥିଲି ବାକି ଯାହାହଉ ଭଲ ଲାଗିଲା ସେଠି ଆଲାରନାଥ ବି ଯାଇକି। ଆଉ ଫାଷ୍ଟ କାଲିଠୁ ଯେତିକି ଜାଣିଛି କାଲିଠୁ ତ ଆଲାରାନାଥ ଖୋଲିବେ ଆଉ କାଲିଠୁ ଆଲାରନାଥ ଦର୍ଶ ଦର୍ଶନ ଆରମ୍ଭ ହେଇଯିବ ଆଉ।
ଗହଳି ପ୍ରବଳ ହେଇଯିବ ପ୍ରଭୁ ପଡିିବେ ଆଜିଠୁ ଅଣସର ଘରେ।
ହଁ ଯାହେଉ ହଁ।
ପୁରା ଗହଳି କାଲିଠୁ ହବ ଜବରୀ।
ହଉ ଭଲରେ ରୁହନ୍ତୁ ନାଇକି ଆଉ ଆଉ ନେଷ୍ଟ ପାଇଁ କେତେବେଳେ ଆମେ ରଖୁଛି।
ହଉ ହଁ ଠିକ ଅଛି ଆଉ।